ଓ କଁ କରୁଚ?
ହଁ କିଛି ନାଇଁ ବସିଚି ତମେ।
ହଁ ମୁଁ ବି ବସଚି ଅ ଚାଲ ଆମେ ଆମ ଟପିକ୍ ଆରମ୍ଭ କରିବା।
ହୁଁ।
ତ ଆମ ଟ ପିକ୍ ଅଛି ମାନେ ଆମ ଦୈନଦିନ ଜୀବନରେ କଣ କରୁଚେ। ସେ ବିଷେୟେରେ କଥା ହବା ବାକି ଆମେ ଆଗୁକୁ କଣ କରିବା ଆମ ଲାଇଫରେ ସେ ବିଷେୟେରେ କଥା ହବା।
ହଁ।
ଉଁ ତମ ଏବେ ତମ ଦୈନଦିନ ଜୀବନ କିପରି ଚାଲଛି ଆଗୁ କଣ କରିବା ପାଇଁ ଉଁ ମାନେ ଭାବିଚ?
ଦୈନଦୀବନ ଜୀ ଦୈନଦିନ ଜୀବନ ମାନେ ତ ହଉଚି ଆମର ଉଁ ଆମେ ଆମ ଜୀବନରେ ଯାହା କିଛି କରୁଚେ ତ ସେଇଟା ହଉଚି ଆମର ଦୈନନ୍ଦିନ ଜୀବନ। ଦୈନଦିନ ଜୀବନ କହିବାକୁ ଗଲେ ସେମିତି କିଛି ପ୍ଲାନିଂ ତ ନାହିଁ ଏବେ ଯାହା ବା କିଏ ଆସୁଚି ଏବେ ତ ସବୁ ପାଠ ପଢା ଯେହେତୁ ସରିଲାଇଁ ବାକି ଏଇ ଏବେ ଗ୍ରାଜୁଏସନ୍ କମ୍ ବି ଏଡ୍ ହେଲା ତ ମୁଁ ମୋର ଦୈନଦିନ ଜୀବନ ହିସାବରେ ମାନେ ଆମର ଖାଇବା ପିଇବା ଏଗୁଡାକ ସବୁ କିଛି ଛାଡିକିରି ତ ପାଠ ଉପରେ କିଛି ଫୋକସ୍ ଚାଲିଚି କାରଣ ଯେହେତୁ ଏବେ ଏଗ୍ଜାମ ଦବା ପାଇଁ ମୁଁ ପ୍ରି ଉଚି ତ ସେ ଉପରେ ହିଁ କିଛି ଚାଲିଚି ଆଉ ତମର?
ତ ଏବେ କୋଉ ଏକ୍ଜାମ ପାଇଁ ପ୍ରିପେୟାର ହଉଛନ୍ତି ନା କଣ?
ସିଟି ଏଗ୍ଜାମ ପାଇଁ ପ୍ରିପେୟାର ହଉଚି ତ ସେଥିଲାଗି ଟିକେ ପ୍ରେସର ପଡୁଚି ମତେ।
କାରଣ ଗୋଟେ ଯଦି ମାନେ ଗମେଣ୍ଟ ଜବ୍ ଯେହେତୁ ଏ ତ ଗମେଣ୍ଟ ଜବ୍ ଉପରେ ସେତିକି ଯଦି ଆମେ ଫୋକସ୍ ନ କରିବା ତ ଏତେ ସହଜ ନାଇଁ ଯେ ଗୋଟେ ବେପାର କ୍ଲିୟର ହେଇଯିବ ତମର। ତାପରେ ଏଥିରେ ଆମର ମାଇନିସ୍ ମାର୍କିଂ ବି ରହୁଚି।
ଆଚ୍ଛା।
ସବୁ କିଛି ଦେଖିକିରି ଆମେ ପଢିବା ପାଇଁ ପଡିବ ଆଉ ତ ଗୋଟେ ଉଁ ମାନେ ଗୋଟେ ମଣିଷ ଦିନୁକୁ ଯାହାହେଲେ ମଧ୍ୟ ସାତରୁ ଆ ଆଠ ଘଣ୍ଟା ଫୋକସ୍ କରିବାକୁ ପଡିବ ଯେ ଆମେ ପାସ୍ ହେବୁ ପାଇଁ। ଦେଇକି ଆମୁକୁ ଭଲ କଲେଜ ଟିକେ ମିଳିବ ଆମେ ଭଲ ପାଠ ଟିକେ ପଢିକି ଆମେ ଗୋଟେ କିଛି କରିପାରିବୁ।
ଅ। କଣ ଗମେଣ୍ଟ ଚାକିରୀ କରିବା ପାଇଁ ଇଚ୍ଛା ଅଛି ନା କଣ କରିବା ପାଇଁ ଇଚ୍ଛା ଅଛି?
ହଁ ଗମେଣ୍ଟ ଜବ୍ ହିଁ କରିବା ପାଇଁ ଇଛା ଅଛି ଦେନ ଚାଲିଛି ତ। ଏମିତିରେ ଆଜି ଯେ ସମସ୍ତଙ୍କୁ। ଫାଷ୍ଟ ଆଟେମଣ୍ଟ ରେ ପାସ୍ ହେଇଯିବେ ଆଉ ସମସ୍ତଙ୍କୁ ଭଲ ଭଲ କଲେଜ ମିଳିବ। ଯଦି ଫାଷ୍ଟ ଆଟେମଣ୍ଟ ପାସ ହେଇକି ଯଦି ସମସ୍ତଙ୍କୁ ଭଲ ଭଲ କଲେଜ ମିଳିଯାନ୍ତା। ତାହେଲେ ତ କିଏ ପାଠ ହିଁ ପଢନ୍ତେନି।
ହଁ ତ।
ଯେମିତି ଆମର କୋଭିଡ ଟାଇମରେ ଯେମତି ଆମର କୋଭିଡ ଟାଇମ ରେ ଟେନ୍ଥ ଏକ୍ସାମ ହେଲା ଦେନ ପ୍ଲସ୍ ଟୁ ଏକ୍ସାମ୍ ହେଲା। ଗୁଡିକରେ ଯେମିତି ପାସ କରିଦିଅନ୍ତି ଯଦି ଏଇ ଗମେଣ୍ଟ ଏକ୍ଜାମ ମାନଙ୍କର ଯଦି ସେମିତି ପାସ୍ କରିଥାନ୍ତି ତାହେଲେ ଆଉ କିଏ ପାଠ ହିଁ ପଢନ୍ତନି।
ହଁ ଯୋଉମାନେ ସେଇ ଟାଇମରେ ପାସ୍ ହେଇଛନ୍ତି ସେମାନେ ଫ୍ୟୁଚରରେ କିଛି ଏ ଯଦି କିଛି ଇଣ୍ଟରଭି୍ୟୁ ଦେବେ ତ ସେମାନଙ୍କ ସାର୍ଟିଫିକେଟ ଲେଖା ଅଛି ନା। କୋଭିଡ ନାଇଟିନ ପିଲା ହଁ ତ ସେମାନେ ଡିସକ୍ଵାଲିଫାଏ ହେଇଯାଉ ଛନ୍ତି ଏଇଥିପାଇଁ। ଯେହେତୁ ସେମାନେ ବିନା ଏକ୍ଜାମ ଦେଇକି ପାସ୍ କରିଛନ୍ତି ତ ସେଥିପାଇଁ ସେମାନଙ୍କୁ ଡିସ କଲିଫାଇ କରାଯାଉଛି।
କହିବାକୁ ଗଲେ ଏଇ ମାର୍କିଂ ତ ଆମ ଲାଇଫ ର ଗୋଲ ନୁହେ କାରଣ ଯଦି ଆମେ ମାର ମାନେ ଟେନ୍ଥ ଆମେ ଆଉ ପ୍ଲସ ଟୁ ଦେଖିକି ଯଦି ମାକିଂ ଦେଖି ଯଦି ଜବ୍ କରିବା। ଯଦି ଏମିତି ଜବ ଦେଇ ଦିଅନ୍ତି ତାହେଲେ ତ ଟେନ୍ଥ ପ୍ଲସ ଟୁରେ ହିଁ ପିଲାମାନେ କଷ୍ଟ କରିବେ ବଡ ହେଲା ପରେ ତ କିଛି କଷ୍ଟ କରିବନି ନା। ତ କହିବାକୁ ଗଲେ ମା ଆମର ମାର୍କ ସିଟ ଗୋଟେ ନମ୍ବର ଯାହାକି ବଡ ହେଲା ପରେ ସେଇ ନମ୍ବର କିଛି ମାନେ ମୂଲ୍ୟ ହିଁନ। କହିବାକୁ ଗଲେ ସାର୍ଟିଫିକେଟ ର କାମ ଥାଏ ଯେ ସେଇ ପିଲାଟା ପାସ କରିକି ଆସିଛି ବୋଲି ପ୍ରମାଣ ପତ୍ର। କିନ୍ତୁ କହିବାକୁ ମାନେ ଯେତେବେଳେ ଜବ ପାଇଁ ଯାଉ ତ ସେଇ ଜାଗାରେ ସେଇ ସାର୍ଟିଫିକେଟର କିଛି ମୂଲ୍ୟ ନାହିଁ।
ତ ଜବ୍। କରିବା ପାଇଁ ନାଇଁକି ଖାଲି ପିଲା ଯଦି ବି କୋଉ ପିଲା ନାଇଣ୍ଟି ପରସେଣ୍ଟ ରଖିଛି। ତ ତାର ଯଦି ମାନେ ସେଲଫ ର ମାନେ ସେଲଫ ସେ ଯଦି ନିଜେ କିଛି ଗୋଟେ ତାର ଯଦି ନିଜର ମାଇଣ୍ଡ ନଥିବ ବା ମାନେ ଜବ୍ ତ ଏମିତି ନାଇଁ କି ନାଇଣ୍ଟି ପରସେଣ୍ଟ ରଖିଛି। ତ ତାକୁ ଜବ ମିଳିଯିବ ନାଇଣ୍ଟି ପରସେଣ୍ଟ ରଖିବା ସହିତ ତାର ଜ୍ଞାନ ଥିବା ଦରକାର। ମାନେ ପ୍ରତ୍ୟକ୍ଷ ଜ୍ଞାନ ଥିବା ଦରକାର କି ସେ ସେ କାମକୁ କରିପାରିବ ଏମିତି
ତାର ବି ନିଜର ତାର ବି ନିଜର କନଫିଡେନ୍ସ ରହିବା ଦରକାର ଯେ ମୁଁ ଏଇ କାମ କରି କରିବି ଏମିତି ଭାବିକିରି ବି ସିଏ। ଚାଁ କରିବାକୁ ଚାହିଁବ ନାଇଁ ଯଦି ସେଇ ଜାଗାରେ ଯଦି ସେ ହାରିଯିବ ତାହେଲେ ଦେ କିଛି କରିପାରିବନି ମାନେ ସେ ଯଦି ନି ଯିଏ ନିଜ ଭିତରୁ ଭାବିଦବ ଯେ ନା ମୁଁ ଏଇ କାମ ଟା କରିପାରିବିନି। ସେଇ କାମ ଟା କରିଦେବି ସେଇ କାମ ଟା ସହଜ ଅଛି ଯଦି ସହଜ ଯଦି ସବୁ କାମରେ ହୁଅନ୍ତା। ନା ନା କିଏ କିଛି ସହଜ ମାନେ କଷ୍ଟ କାମ କୁ କରନ୍ତିନେହିଁ। ସହଜ କାମ ହିଁ କରିବେ ନା ସମସ୍ତେ କଷ୍ଟ କାମ କଣ ପାଇଁ କରିବେ।
ହୁଁ ତ। ପାଠ ପଢିବା ମାନେ ମାର୍କ ସହିତ ନିଜର ଏଜୁକେସନ୍ ଦରକାର ବାକି ତମ ନିଜ କନଫିଡେନ୍ସେ୍ ଦରକାରେ। ଆମେ ଯେବେ ଏଣ୍ଟ୍ରାନ୍ସଦବାକୁ ଯାଉଛେ ସେଇଟି ତମ ମାର୍କକୁ ସାଇଟି କରିଦୋଉଚନ୍ତି। ସେଇଠି ତମ ସାର୍ଟିଫିକେଟେ ବାସ୍
ତମ ନଲେଜ କୁ ତାଙ୍କେ ଚେକେ କରୁଚନ୍ତି ଯେ ତମେ ତମ ନଲେଜେ କେତେ ଅଛି। ଆଉ ତମେ କେତେ ଆଗକୁ ଯାଇପାରିବ ତମ ନଲେଜେ ଦ୍ଵାରା।
ମାନେ ତମ ନିଜର ନଲେଜେ କେତିକ ଅଛି ମାନେ ସାର୍ଟିଫିକେଟେ ବାସ୍ କଂପ୍ଲସରୀ ବାସ୍ ସାର୍ଟିଫିକେଟେ ଏତିକି ମାର୍କ ଥିଲେ ସଠିକି ଯାଇପାରିବ। ଆଗେ ସେଠିକି ଗଲା ପରେ ଯୋଉ ଇଣ୍ଟରଭ୍ୟୁ ଦବା କଥ ଇଣ୍ଟରଭ୍ୟୁ କଥା ତ ଇଣ୍ଟରଭ୍ୟୁ ପାଇଁ ବାସ୍ ଏମିତି ଥାଉଚି କି ନା ଓ ସପୋଜ୍ ଏବେ ଟିଚର ଚାକିରି ପାଇଁ ସିଟି ଏକ୍ଜାମ୍ ପାଇଁ। ସିଏ ଫିପିଟ୍ ପ୍ରସେଣ୍ଟେ ଏଭବ ଫିପିଟ୍ ପ୍ରସେଣ୍ଟେ ଥିଲେ ହିଁ ତମେ ସିଟି ଏକ୍ଜାମ୍ ଦେଇପାରିବ। ତ ସେଇଟା ତମେ ଏକ୍ଜାମ୍ ମାନେ ଏକ୍ଜାମ୍ ର ଫର୍ମ ଫିଲ୍ ପାଇଁ ତମେ ଫିପିଟି ପ୍ରରସେଣ୍ଟେ ମାର୍କ ମାଗୁଚି ତ ସେଇ ଏକ୍ଜାମ୍ ରେ ଯଦି ତମେ ଫିପିଟି ପରସେଣ୍ଟେ ଅଛି। ତ ସେଇ ଏକ୍ଜାମ୍ ଦବା ପାଇଁ ତମ ମାର୍କଟା ହେଲ୍ପେ୍ କରୁଚି ତ ସେ ଏକ୍ଜାମ୍ କୁ ଯାଇକି ତମୁକୁ ତାର କୋ୍ଚିନ୍ ଆନ୍ସାର୍ ବା ଏକ୍ଜାମକୁୁ ତମୁକୁ ଫେସେ କରିବାକୁ ପଡିବ। ତ ମାର୍କଟା ହେଲ୍ପେ୍ କଲା ତମୁକୁ ସେ ପାଖକୁ ପହଞ୍ଚିବା ପାଇଁ ବାକି ସେ ମାନେ ଏବେ ସିଟି ଏକ୍ଜାମ୍ ହଲ ରେ ବସିଲା ପରେ ତମ ନିଜ ଏ ମାନେ ନିଜ ନଲେଜେ ରୁ ତମୁକୁ ସେ କୋଶ୍ଚିନି କୁ ସଲଫ୍ କରିବାକୁ ପଡିବ ଯେଦି ତମର ନିଜ ନଲେଜେ ନଥିବ ତ ମାର୍କ ଏମିତି କିଏ କଣ ମାନେ କେତେ ଅସାଧୁ ଉପାୟ ଅବଲମ୍ବନ କରି ମାର୍କ ବଢେଇ ଦୋଉଚନ୍ତି ଆଜିକାଲି।
ହୁଁ ଆ ପେମେଣ୍ଟେ ମାନେ ପଇସା ପତ୍ର ଦିଆ ନିିଆ କରିକି ଆଜିକାଲି ସବୁ ଏମିତି ହୁଏ। ଯେ ପଇସା ପତ୍ର ଦିଆନିଆ କଲେ ସମସ୍ତିକି ଜବ୍ ମିଳିଯାଏ କିନ୍ତୁ ଆଉ ଜଣେ ଜଣେ ଥାନ୍ତି ଯୋଉମାନେ ଯୋଉମାନଙ୍କ ନଲେଜେ ଥିବ ପାଠ ପଢ଼ା ଥିବ ସବୁ କିଛି ଥିବ କିନ୍ତୁ ସେମାନଙ୍କୁ ମିଳେନେହଁ। ଏମିତି ହୋଇଚି। ଆଜିକାଲି କହିବାକୁ ଗଲେ ତ ଯୋଉଠି ପଇସା ସେଇଠି ମଣିଷ ଆଉ ସେଇଠି ଚାକିରି। ପଣିସା ପଇସା ହିଁ ସବୁ ଜାଗାରେ ସମସ୍ତଙ୍କି କିଣିଦେଇ।
ସ୍ତ। ସେଇଟା ବି ସତ କଥା ମ ମାନେ ମଣିଷ ଯୋଉଠେ ଆଜିକାଲି ଆଜି। ଆଜି କାଲିର ମଣିଷ ବହୁତୁ ଲୋଭି ଆ ତ ମଣି
ତାପରେ ଗୋଟେ ମଣିଷ ପାଖରେ ଯଦି ପଇସା ନଥିବ ନା ସେଇ ମଣିଷକୁ ମାନେ ଗୋଟେ ଛୋଟ ମଣିଷ ବି ଛି କରିଦେଇ ପଲେଇବ। ସେ ଯେତେ ଛୋଟ ହୋଉ ଯୋଉ ସେ ମଣିଷ କୁ ଯେତେ ଛୋଟ ଲୋକ ବି ଛି କରିଦେଇକି ପଳେଇବ। ଯଦି ତମ ପାଖରେ ପଇସା ଥିବ ତାହେଲେ ସେ କେତେ ବଡ ଲୋକଟେ ହେଲେ ବି ତମ ଆଗରେ ନଇଁ କି ଯିବ। ଆଜ୍ଞା ଆଜିକାଲି କହିବାକୁ ଗଲେ ଦୁନିଆଁ ରେ ମାନେ ପଇସା ଥିଲେ ହିଁ ସବୁ କିିଛି ଅଛି ଯଦି ପଇସା ନାହିଁ। ଦେନେ କିଛି ନାହିଁ ତମ ପାଖରେ ଏଇଟା ଭାବିଦବା କଥା। ତ ଅ ନିଜ ଦୈନଦିନ ଜୀବନରେ ସବୁ କିଛି କର। କିନ୍ତୁ ଅ କିଛି ନଲେଜେ ଏମିତି ନିଅ ଯେ ତମେ ଆଗକୁ ଯାଇକିରି କିଛି କରିପାରିବ, ଆଉ ସେଇ ଜାଗାରେ ତମେ ତମ ଲକ୍ଷ୍ୟ ଜାଗାରେ ତମେ ପହଞ୍ଚି ପାରିବ ଏମିତି କିଛି କାମ କର ଯେ ତମ ନି ନାଁ ନ ରହୁ କିନ୍ତୁ ତମକୁ ସାଟିସଫାଇ ଲାଗିବ ଯେ ମୁଁ ମୋ ଜାଗାରେ ପହଞ୍ଚି ପାରିଛି। ମତେ ମୋ ବାପା ମାଙ୍କୁ ଯେତିକି ଖୁସିରେ ରଖିବା କଥା ମୁଁ ସେତିକି ଖୁସି ରେ ରଖି ପାରୁଛି। ଅଧିକ ନ ହଉ କମ ବି ହଉ ତ କରିବା ଦରକାର।
କିଛି ବି ମାନେ ମାନେ ନଲେଜ ଟା ବଡ କଥା ସମସ୍ତଙ୍କ ଭାଗ୍ୟରେ ତ ଗମେଣ୍ଟ୍ ଜବ ସମସ୍ତେ ଚାହାଁନ୍ତି ଗମେଣ୍ଟ ଜବ କରିବା ପାଇଁ। କିନ୍ତୁ ସମସ୍ତଙ୍କ ଲକ ରେ ଗମେଣ୍ଟ ଜବ୍ ନଥାଏ। ଗମେଣ୍ଟ ଜବ ନ ମିଳିଲେ ବି ଗମେଣ୍ଟ ଜବ ପାଇବା ପାଇଁ ଯେତିକି ପରିଶ୍ରମ କରିଥାଉ ତା ଦେହରୁ ଯେତିକି ଆମକୁ ଜ୍ଞାନ ମିଳିଥାଏ ସେଇଟା ତ ଆମ ପାଖରେ ହେଲା ନା ତ ଯୋଉମାନେ ଜ୍ଞାନ ଯୋଉମାନେ ଅ ଲୋଭି ଲୋକମାନୋନେ ସବୁବେଳେ ଚାହାନ୍ତି ମାନେ ମାନେ କିଛି କିଛି ପାଇବା ଆଶାରେ କିଛି କରନ୍ତି ତ ଯୋଉମାନେ ଅ ନିରୀହ ହେଇ ଥାନ୍ତି ସେମାନେ ଜ୍ଞାନ ପାଇବା ପାଇଁ ଚେଷ୍ଟା କରିଥାନ୍ତି ଯୋଉମାନେ ସେମାନେ ଜୀବନରେ ଆଗକୁ ଯାଇଥାନ୍ତି। ଗମେଣ୍ଟ ଜ ନହେଲେ ବି ତାଙ୍କୁ କୌଣସି ନା କୌଣସି ଜବ ମିଳିଥାଏ। ସେ କହନ୍ତି ନା କର୍ମ ହିଁ ଭଗବାନ ତ ଛୋଟ କାମ ହଉ କି ବଡ କାମ ହଉ ସେମାନେ ଯୋଉ ସବୁ କାମକୁ ଆଦରର ସହ ଆପଣେଇଥାନ୍ତି। ଜୀବନ ବା
ଫଷ୍ଟରୁ ତ ଆମେ ଛୋଟରୁୁ ହିଁ ବଡ ହଉଛେ ନା ତ ଯେତେ ଛୋଟ କାମ ହଉଛୁ ତ ଆମେ ଏମିତି ନାଁ ଯେ ଆମକୁ ସେଇ କାମ ଦରକାର ମାନେ ତାଠୁ ଛୋଟ କାମ ହିଁ କରିକି ଆମେ ସେଇ କାମ ପାଖକୁ ଯିବା। ଏମିତି ନାଇଁ ଯେ ସେଇ କାମ ଆମେ ଫାଷ୍ଟ କରିଦବା।
ତ ଆମେକୁ ଏବେ ଯ
ବୁଝେଇଦେନ ଆରେ ନାଇଁ ଏମିତି ନାଇଁ ଯେ ଆମେ ବଡରୁୁ ଛୋଟ ହଉଛେ ତ ଆମେ ଛୋଟରୁୁ ବଡ ହଉଛେ। ତ ସେଥିଲାଗି ଆମେ ଯେତେ ଛୋଟ ଜବ୍ ହଉଛି ହଉ ତାକୁ କରି କରି ଆଗକୁ ବଢି ବଢି ଆମେ ଯିବା ଯେ ଆମ ପୋଷ୍ଟ ଆମକୁ ଯେତିକି ଆମେ ଯୋଉଟା ଚାହୁଁଥିଲେ ସେଇଟା ହେଇପାରେ ଏମିତି କରିପାରିବା।
ହୁଁ ତ ହଉ। ତ ଆମେ ବି ଯଦି ଏବେ ଏବେ ବି ତ ଛୋଟ ଜବ କଲେ ସମସ୍ତେ ଭାବନ୍ତି କି ମନେ ଥାନ୍ତେ ଏ ଛୋଟ ଜବ କରିୁଛି ତ ସେ ଛୋଟ ଜବ କଲେ ବି ତମେ ନିଜ ଇ କମ ଟା ନିଜେ ସେ ଛୋଟ ଜବ ରୁ ବାହାର କରିକି ତମେ ନିଜେ ତ ପଢିପାରିବ ନା। ସେ କଣ ନିଜ ବାପା ମା କି କା କାହାକୁ ପଇସା ମାଗିବାକୁ ପଡେନି ସେ ଯେତେ ଟଙ୍କା
ମାନେ ନିଜେ କହିବାକୁ ଗଲେ ନିଜେ ସେଲଫ ଇଣ୍ଡିପେଣ୍ଡେଣ୍ଟ ତ ହେଇପାରିବ ନା।
ତ ସେଇ ଯୋଉ କାହାକୁ ମାଗିକି ତମେ ତମ ପାଠ ପଢା ଖର୍ଚ୍ଚ ଉଠଉଥିଲ ତ ନିଜେ ପା ପାଠ ପଢିକି ଜବ୍ କରିକି ତ ଆଗକୁ ବଢି ପାରିବ ନା। ତମେ ଯେତେବେଳ ମାନେ ତମେ ଦକ୍ଷସ୍ଥଳେ ପହଞ୍ଚିଯିବ ତମେ ଯେତେବେଳେ ସକ୍ସେସ୍ ହେଇଯିବ ତ ତମେ ଅଟୋମେଟିକ ସେ ଛୋଟ ଜବ ରୁ ବାହାରିକି ବଡ ଜବ କୁ ଯିବ ନା ତ ଯୋଉମାନେ ବୁଝିଲା ଲୋକ ଜ୍ଞାନୀ ଲୋକ ସେମାନେ ଛୋଟ କାମକୁ ବି କର୍ମ ହିଁ ଭଗବାନ ଭାବିକି କରନ୍ତି ଯୋଉମାନେ ଲୋଭୀ ମାନେ ସେମାନେ ଉଁ ସେ କହିଲା ପରେ ରାଷ୍ଟ୍ରପତି ପଦରେ ବସିଲେ ବି ସେମାନଙ୍କୁ ଛୋ ଟ ଲାଗେ ଏ ଲୋଭି। କା ପ୍ରକୃତି କେମିତି ହଉ ହଉ ଟାଇମି ହେଇଗଲାଣି ରଖୁଛି।
ଠିକ୍ ଅଛି।